ହଁ। ହ୍ୟାଲୋ ସୁବୁଛି ହଁ ସୁବୁଛି।
ହଉ। ଆଜି କୋଉ ବିଷୟରେ ବେ ମାନେ କହିବି?
କଣ ତ ଗୋଟେ କୁହନ୍ତୁ ସେପଟେ ଯାହା ଗୋଟେ ଭଲ ଥିବ।
ଆଉ କଣ କହିଲା ଯୋଉ ନାଇଁ ଗଛ ଗଛ ବିଷୟରେ କୁହନ୍ତୁ ଗଛ ଛ ବିଷୟରେ କିନ୍ତୁ
ନହେଲେ ଧାନ ଧାନ ଚାପ
ହଁ ଧାନ ଗଛ ବି ଗଛ ଆପଣ ତ ଏବେ ସବୁ ମାନେ ସବୁ ଅର୍ଡର କଲାଣି ସବୁ ମାନେ ସବୁ ଘର ଘର ସବୁ ଗଛ ଲଗେଇବା
ହଁ ହଁ ଗଛ ଲଗେଇବା ପାଇଁ ଏଇଥିପାଇଁ କହୁଛନ୍ତି କି ଆମର ଯୋଉ ଏବେ ବର୍ଷା ହେଲା ବେଳକୁ ଘଡଘଡି କେତେ ଜୋର ହଉଛି। ସେଗୁଡା ସବୁ କଣ ହଉଛି କହିଲ ଆମର ସେଠି ସବୁ ମଝିରେ ଏବେ ସବୁ କହୁଥିଲେ ଯେ ତାଳ ଗଛ ଲଗେଇବା ପାଇଁ କାହିଁକି ନା ସେଗୁଡାକ ବହୁତ ଛ ଥାଏ ସେଇଥିପାଇଁ ସେ ଯେତେବେଳେ ଚଚୁଡି ଟା ପଡେ ସେ ଆଗେ ସେଇଟା କଣ ମାନେ ଗଛ ହିଁ ତାକୁ ଟାଣି ନିିଏ ସବୁବେଳେ। ଏବେ ଯୋଉ ବର୍ଷ ହେଇଥିରେ ଆମ ଗାଁ ରେ ଏବେ ଦି ଚାରି ଦିନ ପୂର୍ବରୁ ବହୁତ ବର୍ଷା ହେଲା ଏତେ ଚଡ ଚଡ଼ି ମାରିଲା ଯେ ଘରୁ ବାହାରି ହେଲାନି ତାପରେ ଦେଖିଲା ବେଳକୁ ଆମର ଗାଁ ପାଖରେ ଯେତିକି ସବୁ ତାଳ ଗଛ ସବୁ ଅଛି ପ୍ରାୟ ଜାଗାରେ ଆମେ ଶୁଣିଲୁ ଯେ ସବୁ ତାଳ ଗଛରେ ହିଁ ପ୍ରାୟ ପଡିଛି। ମାନେ ଜଳୁଛି ପିଡିକି। ତ ଯେତେବେଳେ ଗଛ ଆଜିକାଲି ସବୁ ଖାଣି ଦଉଛନ୍ତି ସେଇଠୁ କଣ ହବ ତାପରେ ସେଇ ଜିନିଷ ଗୁଡା ସବୁ ନିଜର ହିଁ କ୍ଷତି ହବ ସବୁ।
ମାନେ ଆସିକି ମାନେ ସେ ଯୋଉ ଲାଇଟ ଘର ଏମିତି ସବୁ ହବ ଆଉ ଘ
ହଁ ଯେହେତୁ ଯେହୁ ସେଇଥିପାଇଁ ନଡିଆ ଗଛ ଆଉ ତାଳ ଗଛ ଏଡେ ଲଗେଇବା ପାଇଁ ବାର ବାର ମାନେ କଣ ମାନେ କହୁଛି ଗମେଣ୍ଟ ବି କହୁଛି ଆମର ସେପଟେ ବି କହୁଥିଲେ ମଝିରେ ଗଲେ ତାଳ ଗଛ ନଡିଆ ଗଛ ସବୁ ଲଗାହବ କେବଳ ଏଇ ପାଇଁ ଏଇ ପାଇଁ କ କଣ ସେ ଲାଇଟିଙ୍ଗ ଟାକୁ ସେ ଆଗ ମାନେ ଇଏ କରୁଛି ଆମର ଏବେ ଦି ଚାରିଟା ଗ ଗଛ ଜଳିଗଲା ପଡିକି।
ଏଇ ଯୋଉ ତାଳ ଗଛ।
ପବନ ହେଇଥିଲା ହଁ।
ଆମଟରେ ସେମିତି ଆମର ମାନେ ଜଙ୍ଗଲ ଏରିଆ ବର୍ଷା ଟିକେ ହଉଛି ପ ହେଲାଣି ଅଳ୍ପ ଅଳ୍ପ କି ଯେତିକି ହଉଛି ଠିକ ଅଛି ମାଟି ବି ଓଦଉଛି ଆଉ ଗଛ ବି କଣ କଲ ଗଛ ଟା ଯଦି ନ ଲଗେଇବା ତାପରେ ଆଗକୁ ଶୁଣୁନ କହୁଛି ଯୋଉ ଏସି ଆମେ ଆଣିକି କୁଲଲ ଆମେ ଏସି ଲଗେଇ ଦଉଛେ ଆଗକୁ ସେ ଯଦି ଗଛ ବ ଆ ବାରିଘରେ ଲଗେଇଥିବା। ତାର କିଛିଟ ବାିବ ତାପରେ ତାର ଯୋଉ ଅମ୍ଳଜାନ ଯୋଉ ଗ୍ୟାସ୍ ଆଜିକାଲି ଯୋଉ ପ୍ଲାଣ୍ଟ ସବୁ ପାଖାପାଖି ହେଲାଣି ଘର ପାଖାପାଖି ପ୍ଲାଣ୍ଟ ବି ହେଲାଣି ତାର ବି ସେ ଯୋଉ ଧୂଆଁ ଫୁଆଁ ର ବାହାରୁଛି ହେରା ବି ମାନେ ଦେହ ପକ୍ଷେ କ୍ଷତି ନୁହେଁ କି? ଆମେ ଯଦି ଗଛ ଗଛ ଟା ଲଗେଇଥିବା ତାର ମାନେ କି କେତେ ମଣିଷ ଟା କେତେ ମାନେ ବଙ୍କ ଯେତିକି ଦିନ ଲାଷ୍ଟିଂ କରିବ। କଥା ସେ ଆଉ ଟିକେ ଅଧିକ ଦିନ ରହିବ ଯୋଉ ଦେଖୁନାହାନ୍ତି ଯୋଉ ମାନେ ଏଇପଟ ଲାଇନ ଯ ମାନେ କେତେ ପ୍ଲାଣ୍ଟ ହେଲାଣି ସେମାନଙ୍କ ଘର ପାଖକୁ ଯାଅ ମୁଁ ଜଣଙ୍କ ସାଙ୍ଗରେ କଥା ହଉଥିଲି ସେ କହିଲେ ମା ରେ ଆମ ଛାତଉପରକୁ ଯଦି ଯିବ ଗୋଡ ଟା ପୁରା କଳା ହେଇଯିବ।
ଆଛା।
କଣ ହେଲା? ପ୍ଲାଣ୍ଟରେ ଯୋଉ କଳା ଧୂୁଆଁ ଟା ତମର ତାଙ୍କ ଛାତ ହେଇଯାଉଛି। କଳା ମାନେ ଗୋଟେ ପରସ୍ତ ପୁରା ବସି ଯାଇଛି ଆଉ ହେଉଛି ସେଥିପାଇଁ ଗଛ ଫୁଛ ସବୁ ଲଗେଇବା ପାଇଁ ସବୁ ସବୁ ଲାଗିବ ଆଉ ହେମିତି ଆମର ବା ସେମତି ମାନେ ଆମର ପାଖରେ ଟିକେ ତଳ ଅଛ। ଆଉ ମାନେ ଆମର ମଟର ଟା ମାନେ ପୋଡି ଯାଇକି କୂଅଟା ମାନେ ଫାଟିକି ସେଇ ସେଇ ଯୋଉ କନେକ୍ସନ ତାରଟାରେ ମାନେ ଘରକୁ ଯାଇକି ଘରର ଦିଟା ବୋର୍ଡ ମାନେ ପ୍ଲଗ ଗେଞ୍ଜା ହେଇଠୀ ପ୍ଲଗ ଟା ବି ଫାଟିଗଲା ପ୍ଲଗ ଟା ମାନେ ଦିଆ ହେଇନି ଲାଇନି ଦ୍ଵାରା ଦିଆହେଇନି ସେଟା ଓଳିଥିଲା ସେଟା ଫାଟିଲା ଆଉ ସବୁ ଘରର ତାର ଯୋଉ ଇଣ୍ଡିକେଟର ଗୁଡା ବି ସବୁ ମାନେ ପୋଡିଗଲା। ମାନେ କିଛି ଯି ଗୋୟେସେ ତା ମାନେ ଆଗେ ବାଡି ହେଇଥାନ୍ତା ଆଉ ଯେହେତୁ କିଛି ନାହିଁ ଆମ ପାଖରେ ସେଇଥିପାଇଁ ଘରକୁ ପୁରା ପ୍ରବେଶ କଲା ନା ଆମ ଲାଇଟ ଟା ଆଉ ସେଇଥି ପାଁୟୀ ପଛ ଫଛ କରି ଲଗେଇବାକୁ
ଗଛ ତ ଆମର ନିହାତି ଦରକାର
ହଁ ଆଉ ହଉଛି। ଆର ଏଠି ତ ପାଗ ଟିକେ କୋହ ହେଲା। ସେଠିକାର ପାଗ
ହଁ ଏଇଠି ବି ସେମିତି ଅଛି। ଏଇଠି ବି ସେମିତି ଅଛି ଖରା ତ ହଉଥିଲା ଏଇ ଦିଇ। ତିନି ଦିନ ପୂର୍ବରୁ ତାପରେ ଏବେ ଏବେ ଟିକେ ବର୍ଷା ହଉଛି। ଆଉ ପାଗ ଅପେକ୍ଷା ଟିକେ ଭଲ ଅଛି ମାନେ ଥଣ୍ଡା ଅଛି ନହେଲେ ମାନେ। ଗାଁ ରେ ପଛେ ରହି ହେଉଛି କିନ୍ତୁ ଟାଉନ ରେ ରହି ହଉନି। ମାନେ ଏତେ ଗରମ ହଉଛି। ଏତେ ଗରମ ହଉଚି ସବୁଠି ଗଛ। କାଟି ଦୋଉଛନ୍ତି। ଏବେ ମୁଁ କଟକରେ ଅଛି ଯୋଉ ବାଲିଯାତ୍ରା ପଡ଼ିଆ ପାଖରେ ଆମର ଯୋଉ। ମାନେ ପୁରା ଗୋଟେ କେତେ ଏକର ଗୋଟେ ଫାଙ୍କା ଥିଲା ସେଇଠି ଗୋଟେ ଜଙ୍ଗଲ ଏବେ ପ୍ଲାନ୍ ଷ୍ଟେସନ ହଉଛି। ମାନେ ଗଛ ସବୁ ଲଗା ହେଇଛି ସେଇଟା ଗୋଟେ ଜଙ୍ଗଲ ବନା ହବ। ଗମେଟ୍ ର। ସେଟା ଗମେଟ୍ ସେଟାକୁ ମାନେ ଜଙ୍ଗଲ ହିଁ ବନେଇବ। ଆଉ ଗାଁ ରେ ତ କଣ ମାନେ ଲାଇଟ୍ ଥାଉ ନ ଥାଉ। ନ ନଦୀ କି ଗଛ ବୁଛ ଅଛି ପୋଖରୀ ଅଛି ସବୁ ପଟୁ ଟିକେ ଯାହାହେଲେ ଟିକେ ପବନ। ପବନ ହିଁ ବାଜୁଛି ଖୋଲା ମେଲା ଜାଗା ଟିକେ। ଥଣ୍ଡା ଏଇଠି ତ ବହୁତ ଗରମ ସବୁଆଡେ ପକ୍କା ରାସ୍ତା ହେଇଗଲା ମାନେ। ଗାଡି ମଟର ଯାଉଛି ଏତେ ତ ତାସହ ମାନେ ଅସହ୍ୟ ଗରମ ଆଉ ଏସି ଗୁଡା ତ କିଛି କାମ ହିଁ କରୁନି। ମାନେ ଗାଁ ରେ ବି ତ ଏସି ମାନେ କାମ କରୁନି ଏଇଠି ତ।
ଏଇ ଯୋଉ କଣ କହିଲା ଯୋଉ ଟିକେ ଅଧିକ। ମାନେ ଖରା ହେଲେ ବି ଏସି ଫ୍ୟାନ୍ ଉପର ଫ୍ୟାନ୍ ଟୋଟାଲ କାମ ଦଉନି। ଆମର ଆମ ଏସି ବି ଏବେ କାମ ଦଉନି ଯେ ଉପର ଫ୍ୟାନ୍ ବି ଚାଲୁନି ଥରେ ଥରେ ଏବେ ଆସି ମେସିନ୍ ମାନେ ବାଗା। ବାଗେଇବା ପାଇଁ ଲୋକ ଆଜି ଆସିବେ ହଉଛି ତାଙ୍କୁ। କହି ଦିଅ ଟିକେ ନେଇ ପାଣି ଢାଳି ଆସିବ ଥଣ୍ଡା ଆଉ ହେଇଛି। ଆଉ ହଉଛି ଏମିତି ଆଉ ତାପରେ କଣ କହିଲ ଏ। ଆଉ ହଉଛି ଏବେ କଣ କହିଲ ମାନେ ଟାଉନ ଏରିଆରେ କଣ କହିଲ ରୁମରୁୁ ବାହାରିବ ତ ପୁରା ରାସ୍ତା ମେନ୍ ରାସ୍ତା ବି କକ୍ରିଟ ତାପରେ ସମସ୍ତଙ୍କ ଖାଲି ଘର ଦେଖିବ କୋଉଠି ଗୋଟେ ଗଛ ଦେଖିବନି କିନ୍ତୁ ଗାଁ ଗହଳି ରେ କଣ କହିଲା ସମସ୍ତ ପ୍ରତ୍ୟେକ ବାରିରେ ଗଛ ଦୁଆରେ ଅମର ଗଛ ଯୋଉଠୁ ଦେଖି ଛି ଗଛ।
ଏଇଠି କଣ ହଉଛି ନା ମାନେ ଗୋଟେ କାନ୍ଥରେ ଆଉ ଗୋଟେ କାନ୍ଥ ଜଏଣ୍ଟ ହେଇକି ହେଇଯାଉଛି। ଘରଟେ କାହିଁକି ନା ଜାଗା ଟା ୱଷ୍ଟ ହବନି ବୋଲି। ତ ଆଉ କେମିତି କୋଉ ପଟେ ପବନ ଆସିବ ଆଗରେ ଘର। ସେ ଘର ମାନେ ସାଇଡ ରେ ବି ଘର ତ ମାନେ ବହୁତ ଭେଣ୍ଟିଲେସନ ମାନେ ଏଠି କମ। ତମେ ଗାଁରେ ରହିବ ନା କରେଣ୍ଟ ଆମର କାଟିଦିଏ ଗାଁରେ କିନ୍ତୁ ଲୋକ କିଛି ନହେଲେ ବାହାର ଟିକେ ବୁଲିଲେ ବାହାର ପବନ ସନ୍ଧ୍ୟାବେଳେ ଟିକେ ପବନ ହେଲା ମାନେ ବୁଲିଲେ ଟିକେ କେତେ ଶାନ୍ତି ଲାଗେ କିନ୍ତୁ ଏଇଠି ତମେ କିଛି ନାହିଁ ସେଇଥିପାଇଁ ଏଠି ଏମାନେ କଣ କରୁଛନ୍ତିନା ସମସ୍ତେ ଛାତ ଉପରେ ଆଜିକାଲି ଯୋଉ ସବୁ ଗଛ ଆସିଲାଣି ଯୋଉ ଛୋଟ ଛୋଟ ଏସବୁ ସମସ୍ତ ହଁ ସମସ୍ତଙ୍କର ଘରେ ଦେଖି ଯାହା କିଛି ନା କିଛି ଯାହା ଛାତ ଉପରେ ଲଗଉଛନ୍ତି ଆଉ। ତ ଜାଗା ହିଁ ନାହିଁ ନା ସେମାନେ ତ ଯେତିକି ଜାଗା କିଣୁଛନ୍ତି। ନିଜେ ରହିବା ପାଇଁ ଆଉ ଗଛ ଲଗେଇବେ କୋଉଠି ଆଉ ଯୋଉ ଠି ବି ଗଛ। ଗଛ ଅଛି ଦେଖ ମାନେ ଗମେଟ୍ ଯୋଉ ଲଗଉଛି ଆମର ମଝି ରୋଡ ରେ ସବୁ ଲାଗୁଛି ଗଛ। ସେଇସବୁ କଣ ହଉଛି ମାନେ ବର୍ଷା ପବନ ହେଲାବେଳକୁ ଭାଙ୍ଗି ଯାଉଛି। ଭାଙ୍ଗି ଯାଉଛି ଆଉ ଗୋଟେ ଲୋକ ପୁରା ଖରା ଖରା ଦିନେ ଖରା। ଆଉ ମାନେ ବର୍ଷା ଦିନ ହେଲା ମାନେ ପବନ ହେଲା ମାନେ ସବୁ ଭାଙ୍ଗିକି ରାସ୍ତାରେ ସବୁ ପଳେଇଲା।
ତାପରେ ହଁ ହଁ ତାପରେ ଓଡ କା ବି ଏତେ ମାନେ ବଡ ଗଛ ଲଗଉନାହାନ୍ତି ସଟ୍ ସବୁ ଛୋଟ ଛୋଟ ସାଇଜ ଗଛ ଫୁଲ ଗଛ ସବୁ ଲଗଉଛନ୍ତି କନିଆରି ଫନିଆର ଲଗଉଛନ୍ତି ମାନେ ସବୁ ଶୋ ଟାଇପ ର ଗଛ ଗୁଡା ଲଗୋଉଛନ୍ତି ଆଉ।
ସେଟା ଭେଣ୍ଟିଲେସନ ବି ହବ ଆଉ ତା ସହିତ ମାନେ କଣ ମାନେ ପରିବେଶ ବି ଭଲ ରହିବ ଗଛଟା ଲାଗେଲେ।
ହଉଛି ସେ ହଁ ଏମିତି କଲା ତାପରେ ଗଛ ବୁଛ ରୋଡ ବା ରାସ୍ତା ବି ଯେତେ ଚଉଡା ଆ ଏ ମାନେ। ସଟ ରାସ୍ତାରେ ଏତେ ମାନେ ଆକ୍ସିଡେଣ୍ଟ ହଉନଥିଲା ଏବେ ମାନେ ରାସ୍ତା ପୁରା ମାନେ ଉସାର ରାସ୍ତା କରିବି ବେଶୀ ହଉଛି।
ଏଇ ବର୍ଷ ଦୁଇ ହଜାର ଛ ହାଇଏଷ୍ଟ ଲେଖିସାରିଲାଣି। ମାନେ ଏଇ ଛବିଶି ଛଅ ମାସ। ହେଇନି ମାନେ ଏତେ ଆକ୍ସିଡେଣ୍ଟ ଡେଲି ଡେଲି ଆକ୍ସିଡେଣ୍ଟ ହଉଛି ସବୁଦିନ ଆଉ ଖରା ତ ଏଥରକ ନ କହିବାଟା ହିଁ ଭଲ ମାନେ ଏମିତି ଗରମ ମାନେ ମାନେ ଏତେ କମ ରହିବି ହଉନି। ଏବେ ହେଇ କିଛିଦିନ ହେବ ବର୍ଷା ହଉଛି ଟିକେ ମାନେ ମାନେ ଖରା ଗରମରୁ ଟିକେ ଆଶ୍ଵସ୍ତି ମିଳୁଛି ନହେଲେ ଏମିତି ଗରମ ଯେ ମାନେ ଆମ ଗାଁରେ ଗୋଟେ ବାଛୁରୀଟେ ମାନେ ପାଣି ପିଉ ମାନେ ସେମାନେ ହେଇଗଲା ଏତେ ଗରମ ରେ। ଆଉ ଜଣେ ଆଉ ଜଣଙ୍କର ଗୋଟେ ଫାର୍ମ ବନେଇଥିଲେ କୁକୁଡା ଛେଳି ରଖୁଥିଲେ ସିଏ ବି ସେମିତି ଏତେ ଖରା ଗରମରେ ମାନେ ପୁରା ହଜାର ହଜାର ମରିଗଲେ ଏତେ ମାନେ ହଁ। ବହୁତ ମାନେ ଗରମ ଏ ବର୍ଷ ବହୁତ ଗରମ।
ହ
ଏବେତ କହିହବନି କେତେବେଳେ କଣ ମସୁମ ରହିବ ଆଉ ହଉ। ଯାହାବି ପ୍ରକୃତିର ନିୟମ। କିନ୍ତୁ ଆମେ ଗଛ ସମସ୍ତେ ଲଗେଇବା ଦରକାର।
କରିବା ଆଉ।
ହ ଆଛା ହଉ ଆଉ ହଉ ହଁ ଖାଇଛି।
ଓହୋ।
ହଉ ତାହେଲ। ରଖୁଛି ଆଉ ପରେ କଥା ହବା ଆଉ।